ହଁ ହାଲୋ।
ଆଜ୍ଞା ହଁ ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ଭଲ ଅଛି। ଘରେ ସମସ୍ତେ
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ସକାଳ ରୋଷେଇ ସବୁ ସରି ସାରିଲାଣି?
ହଁ ରୋଷେଇ ସିଲାଣି ସକାଳେ ତ ଜଳଖିଆ ତିଆରି ହେଇସାରିଚି। ଆ ଛୁଆମାନେ ସବୁ ଖାଇକି ସ୍କୁଲ କୁ ଯାଇଥିଲେ। ଆଉ ଏବେ ବେଳା ପାଇଁ ତ ରୋଷେଇ ସାରିଲାଣି ଏମିତି ଭାତ ଡାଲି ଶାଗ ବଡ଼ିଚୁରା ଆଳ ଚଟଣି ଏସବୁ ଖାଦ୍ୟ ରନ୍ଧା ହେଇଛି ଆଉ
ଯୋଉ ଛୁଟି ହେଲା ପିଲାଙ୍କୁ ଧରିକି କୁଆଡେ ଯାଇଥିଲେ ବୁଲିବା ପାଇଁ
ହୁଁ ବାପ ଘରକୁ ଆମେ ଯାଇଥିଲ ବାପ ଘର ଯାଇଥିଲୁ ଛୁଟି ରେ ବାପ ଘରକୁ ଯାଇକି ତାରେ ମୁଁ ମୋ ମାମୁ ଘରକୁ ଯାଇଥିଲୁ ତାପରେ ଆପଣ ତ ଶୁଥିବେ ଡର୍ଜିଙ୍ଗ ଡ୍ୟାମ ରେ ଏବେ ବୋଟିଂ ଚାଲିଛି ତ ସେ ବୋଟିଂରେ ଆମେ ଆ ପରିବାର ସହ ଆମେ ସମସ୍ତେ ଯାଇଥିଲ ତ ସେଠାରେ ବହୁତ ମଜା କଲ ତ ଆପଣ ବି କେତେବେଳେ ସମୟ ପାଇଲେ ଆସିବେ ଡେ ଡମ୍ ବୁଲିକି ଯିବେ କାହିଁକିଟ ବୋଟିଂ ବହୁତ ବହୁତ ବିଭିନ୍ନ ପ୍ରକାର ବୋଟିଂ କରାହାଇଛି ଆପଣ ବି ଆସିଲେ ବହୁତ ଆପଣଙ୍କୁ ବହୁତ ଖୁସି ଲାଗେ
ନିଶ୍ଚିନ୍ତା ଯୋଉ ଟିକେ ସେଇ ବିଷୟରେ କହିବେ କାହିଁକି ନା ଆମେ ତ ଜାଣିନୁ ସେ ବିଷୟରେ ଏମିତି କିଏ ମାନେ କଣ କେମିତି କଣ ଯାଆନ୍ତି ସେ ମାନେ ଟିକେ ରାସ୍ତା ଯେମିତି ଗାଇଡ କରିଦେଲେ କୋଉ ପଟରେ ଯିବେ
ହଁ ତ ବାଟ ଟା ତ ମୁଁ ଠିକ ସେ ପରଫେକ୍ଟ କହିପାରିବିନି ତ ଉ ଆପଣ ଡେର୍ଜିଂ ସେଠିକି ଗଲେ ତ ସେମାନେ ଆପଣ ପଚାରିବେ ତ ଡେରଜାଙ୍ଗ ଡ୍ୟାମ ଟା ଡେରଜାଙ୍ଗ ପହଞ୍ଚିଲେ ତଡ ଡାମ ଟା କୋଉପଟେ ଲୋକଙ୍କ ପଜ ଲୋକ କହିବେ ତ ଆପଣ ଟିକେଟ କରିକି ଏ ଭିତରେ ଏଣ୍ଟ୍ରି ହବା ପ ବିଭିନ୍ନ ପ୍ରକାର ଅଛି ଗୋଟେସି ମାନେ ଗାଡି ଭଳିଆ ଗୋଟେ ହେଇକି ଅଛି ଦଶ ବାର ଜଣ ବସିବା ପାଇଁ ଫ୍ୟାମିଲି ଆଉ ଗୋଟେ ବେଲୁନ ଭଳିଆ ହେଇଛି ସେଇଥିରେ ତମେ ବସିକି ଉଁ ଫୁଟବଲ ଭଳିଆ ହେଇଥିବ ତ ସେଥିରେ ବୁଲି ବୁଲି ବୁଲି ବୁଲି ଆପଣ ସବୁଆଡେ ବୁଲି ପାରିବେ
ତାହେଲେ ବହୁତ ମଜା କରିଛନ୍ତି ଛୁଟିରେ ଆଉ ଯୋଉଠି ପରିବାର ସାଙ୍ଗରେ ଯାଇଛି ଆଜି ସେଠି ଛୁଟି ଦେଇ ଯୋଉ ଖୁସି ଦି ଗୁଣିତ
ତ ଆମେ ଯୋଉ ଯାଇ ଥିଲୁ ଟିକେ ଦୁଃଖ ଲାଗିଲା କାହିଁକି ନା ଯୋଉ ଆମେ ଠିକ ବୋଟିଂ ଯେତେବେଳେ ଷ୍ଟାର୍ଟ କଲୁ ସେ ସେତେବେଳେ ବର୍ଷା ଏତେ ହେଲା ଯେ ଆମେ ଠିକ ସେ ବି ଏନ୍ଜୟ ବି କରି ପାରିଲୁନି
ହଁ ଏଇ ଯୋଉ ବର୍ଷା ଟା ଟିକେ ପ୍ରଭାବ
ତା ବର୍ଷା ର ତ କିଛି କଥା ନାହିଁ ସେ ଯେତେବେଳେ ଆସିବ ସେତେଳେ ବର୍ଷିକି ସେ ତା ଯିବ ଆଉ କଁ ଆସିବେ ବୋଟିଂ କରିକି ବହୁତ ଭଲ ଲାଗିବ ଫାମିଲି ଧରିକି ଆସିବ ବହୁତ ବହୁତ ଖୁସି ଲାଗିବ
ହଉ ଦେ ଦେଖିବା କେବେ ଚେଷ୍ଟା କରିବା ଯିବା ପାଇଁ ଆଉ
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି
ଘରେ ହଉଛି ଏବେ ତ ଆମେ ଘରେ ମୋ ସାନ ଯା ମୁଁ ରହୁଛୁ ଆଉ ମୋ ସ୍ଵାମୀ ରହୁଛନ୍ତି ବାପା ମୋ ସାନ ପୁତୁରାଟି ଦିଅର ଆମର ସାଡେ ଟିକେ ଅଛି ଖଣି ଖାଦାନ ସେ ସେଠୀ ବା ରହୁଛନ୍ତି ଆମ ଠୁ ଶହେ କିଲୋମିଟର ଦୂରରେ ଆଉ ବଡ ପୁଅଟି ମୋର ହଉଛି ଯୋଉ ଆକାଶରେ କୋଚିଂ ନଉଛି ପ୍ଲସଟୁ ସାରିକି ଏବେ ଜେଇମେନ୍ ର ଆଉ ଗୋଟିଏ ମୋ ବଡ ପୁତୁରାଟି ସିଏ ବି ବାହାରେ ହଷ୍ଟେଲରେ ରହୁ ଚି ଦଶମ ପଢୁଛି ଆଉ।
ଆଛା ହଷ୍ଟେଲରେ ପିଲା ପା ପାଠ ପଢ଼ିଲେ କେମିତି କଣ ଅସୁବିଧା ସେଠି ହଷ୍ଟେଲ ଯିବା ପାଇଁ।
ମା ବର୍ଷକୁ ଆମଠୁ ନଉଛନ୍ତି ଷାଠିଏ ହଜାର ଟଙ୍କା ଷାଠିଏ ହଜାର ଟଙ୍କାରେ ସେ ଆମକୁ ଚାରି ଟାଇମ୍ ପିଲାଙ୍କୁ ଦଉଛନ୍ତି ଖାଇବା ପାଇଁ। ସକାଳେ ଦଉଛନ୍ତି ଦୁଇ ପହରେ ଦଉଛନ୍ତି। ସନ୍ଧ୍ୟାରେ ଦଉଛନ୍ତି ରାତିରେ ଦଉଛନ୍ତି ଆଉ ଦୁଇ ଟାଇମ୍ ଟିଉସନ ଦଉଛନ୍ତି ଦୁଇ ଟାଇ ଟିଉସନ ଦଉଛନ୍ତି ସକାଳ ଛଅ ରୁ ସାଢ଼େ ଆଠ ଶୀତ ଦିନ ହେଲେ ଟିକେ ଆଉ ସାତରୁ। ନ କରୁଛନ୍ତି ସ ମାନେ ଦେଖିକି ସିଚୁଏସନ କୋଉ ସମୟ ଟା ହବ। ଆଉ ସନ୍ଧ୍ୟା ସମୟରେ ପ୍ରାର୍ଥନା ସଇଲା ପରେ ସେମାନେ ଦୁଇ ଘଣ୍ଟା। ପିଲାଙ୍କୁ ଦେଖନ୍ତି ନଅଟା ଯାଙ୍କେ ଆଠଟା ପଇଁଚାଳିଶରୁ ନଅଟା ଯାଙ୍କେ ଦେଖନ୍ତି। ଦେଖିଲା ପରେ ପୁଣି ପିଲା ଛୁଟି ହେଲା ପରେ ନଅଟା ପନ୍ଦରରେ ପିଲା ଖାଆନ୍ତି। ତାପରେ ନିଜେ ପିଲାମାନେ ଦୁଇ ଘଣ୍ଟା ବସିକି ପଢିବେ ସେଇଟା ବା ବାଧ୍ୟତାମୂଳକ ତୁମେ ଦୁଇ ଘଣ୍ଟା ନିଶ୍ଚିନ୍ତ ପଡ଼ିବ। କାହିଁକିନା ସବୁ ଗୁରୁଜୀ ଗୁରୁମା ଯେଉଁମାନେ ଥାଆନ୍ତି ସେମାନେ ଆସନ୍ତି ଦେଖିବା ପାଇଁ। ସବୁ ରୁମ ରେ ପିଲାମାନେ ପଢୁଛନ୍ତି କି ପଢୁନାହାନ୍ତି ବି। ଆ ସେମାନେ ଆସିକି ଦେଖିକି ଯାଆନ୍ତି ଦୁଇ ଘଣ୍ଟା ପଢନ୍ତି। ତାପରେ ସେଠୁ ପିଲାମାନେ ରାତିରେ। ଏଗାରଟା ସାଢ଼େ ଏଗାରଟା ଭିତରେ ଶୁଅନ୍ତି ପୁଣି ସକାଳ ପାଞ୍ଚ ହେଲେ। ସେଠକାର ଜଗୁଆଳି ଯିଏ ସବୁ ପିଲାଙ୍କ ରୁମ୍ କବାଟ ବାଡ଼େଇକି ପିଲାମାନଙ୍କୁ। ଉଠେଇକି ଯିବେ ପାଞ୍ଚଟା ହେଲା ତମେ ଉଠ ନିଜ ନିତ୍ୟ କର୍ମ ସାରିକି। ଛଅଟା ଭିତରେ ପିଲାମାନେ ତାଙ୍କ ଯାହା ରଖିଥିବେ ନିଜ ପାଖରେ ବ୍ରଶ କରିକି। କାହିଙ୍କିନା ହଷ୍ଟେଲ ରେ ତ ଖାଇବାକୁ ଦେବେ ସାଢେ ଆଟା ରୁ ର ଆଠଟା ପଇଁଚାଳିଶ ପରେ ଖାଇବାକୁ। ଦେବେ ପୂର୍ବରୁ ଦେବେନି ପିଲାଠୁ ହାଲକା ଛତୁଆ ହଉ କି ବିସ୍କୁିଟ ହଉ ଯାହା ରଖିଥିବେ। ଟିକେ ହ ବ୍ରସ୍ କରିକି ହାଲକା ଖାଇ ଦେଇେଇକି ଟ୍ୟୁସନ ପଳାନ୍ତି। ଟ୍ୟୁସନ ରୁ ଆସିକି ପୁଣି ଗାଧୁଆ ପାାଧୁଆ ସାରିକି ପୁଣି ଖାଇକି ପୁଣି। ସ୍କୁଲ ପାଇଁ କାହିଁକି ନା ସ୍କୁଲ ଭିତରେ ହିଁ ହଷ୍ଟେଲ ବେଶୀ ବାଟ ଚାଲିବାକୁ ପଡେନି। ଆଉ ଭଲ ଆମେ ଯେତିକି ପଇସା ଦଉଛୁ ଯେ ଷାଠିଏ ହଜାର ଟଙ୍କାରେ ଆମେ ଆମକୁ ଲାଗୁଛି ଯେ ଆମେ ତାଠୁ ଅଧିକ ଜିନିଷ ପାଉଛୁ। ଆଉ ବହୁତ ଭଲ ବି ମାନେ ପାଠ ପଢା ହୁଏ। ଏବେ ଏଇ ବର୍ଷରେ ଆମର ସେ ସ୍କୁଲ ରେ ଯାଇ। ଥିଲେ ଛବିଶ ଜଣ ଏ ୱନ୍ ଦଶମରେ ବହୁତ ଭଲ ପାଠ। ଠପଡ଼ା ବି ହୁଏ ପିଲାଙ୍କୁ ଖାଇଲା ବେଳେ ସେଠିକି ଜଗାଯାଏ। ଯେ ପିଲା ପ୍ରତିଦିନ ରୁଟିନ ରେ ସବୁ ପ୍ରକାର। ପରିବା ଖାଉଛନ୍ତି କି ନାହିଁ। ପିଲାଙ୍କୁ ସାର୍ମାନେ ଦେଖନ୍ତି ମଝିରେ ପାଣି ପିଇ ପାରିବନି ପ୍ରତିଦିନ ରୁଟିନ ରେ ଖାଇବାର ଟାଇମ ଟେବୁଲ ଅଲଗା ଥାଏ। ଯେ ଆଜି ପରିବା ହବ ଆଜି ଏଇଟା ଡାଲମା ହବ ସନ୍ତୁଳା ହବ ଆଜି କଲରା ହବ ଆଜି ଶାଗ ହବ। ପ୍ରତିଟି ପିଲାଙ୍କୁ ସେମାନେ ଖୁଆନ୍ତି ସବୁ ଜିନିଷ।
ହୁଁ ହୁଁ।
ଯୋଉଟା କି ମୁଁ। ପିଲା ଘରେ ଖାଇ ଶିଖିିନଥିଲେ ଆମକୁ ନାହିଁ ମାମା ଏଇଟା ଆମେ ଖାଇବୁନୁ। କିନ୍ତୁ ହଷ୍ଟେଲ ଯିବା ପରେ ପରିବା ସହିତ ସେମାନେ ଜଡିତ ହେଇଗଲେ ସବୁ ଜିନିଷ ଭଲ ଭାବରେ ଆଗ୍ରହ ସ କରେ କାହିଁକି ନା ସେଠି କିଛି ଉପାୟ ହିଁ ନାହିଁ। ତୁମେ ଯାହା ହୋଷ୍ଟେଲରେ ମିଳିବ ଖାଇବା ପାଇଁ ବାଧ୍ୟ ଯୋଉଟା କି ବହୁତ। ଭଲ ଜିନିଷ ହେଇଗଲା। ରହିବ ପଛେ, କୌଣସି ଇଏ ନାହିଁ। କେତେ ତମେ ବିସ୍କୁଟ ଖାଇକି ରହିବ। ବାଧ୍ୟ ତୁମେ ଖାଇବ ଟ୍ରେ ସଫା କରିବ। ସାର୍ ଦେଖିବେ ତମେ ବାସନ ଧୋଇବ। ନିଜ ନିତ୍ୟକର୍ମ ତ ନିଜକୁ କରିବା ପଡିବ। ହଷ୍ଟେଲରେ ରହିବା ତରା ଦିଟା ଜିନିଷର ବହୁତ ଭଲ ଜିମ୍ ହୁଏ। ସେମାନେ ବହୁତ ସମାନୁବ୍ରତି ହୁଅନ୍ତି। ଆଗୁ ନିଜ କାମ ନିଜେ, କରିବା ଶିଖି ଯାଆନ୍ତି। ଆଉ, ମାନେ ବାହାରେ ରହିବା ପାଇଁ, ଆଉ ଚିନ୍ତା ପଡେନି ଯଉ, ଏଇଠି ଯୋଉ ରହି ଯାଉଛନ୍ତି ତା'ପରେ ବାହାରେ କଲେଜରେ ପଢିଲେ, କି କୋଚିଂ ନେଲେ ଆ, ପିଲାକୁ ମୁଁ ମାନେ ବାହାରେ ଚଳିବା ପାଇଁ କିଛି ଅସୁବିଧା ହଉନି। କାହିଁକି ନା, ସେମାନେ ଛୋଟରୁ ରହିଗଲେ ହଷ୍ଟେଲ ରେ। ସୁବିଧା ହେଇଯାଏ ତାଙ୍କ ପାଇଁ, ବିଶେଷ କରି ଖାଇବାରେ ସେ ସେମାନେ ଆଉ ଝିିନ୍ ଝଡ୍ କରନ୍ତିନି। ଯାହା ଦେଲେ ଖାଆନ୍ତି। ହ ଯାହା ଦେଲେ ଖାଇବେ, ସକାଳୁ ଉଠିବାର ଗୋଟେ ଅଭ୍ୟାସ ହେଇଯାଏ। ଘରକୁ ଆଇଲେ ବି ପିଲାମାନେ ଛଅଟା ଭିତରେ ଉଠି ଯାଆନ୍ତି। ଯେତେ ଇଏ କର ଅଭ୍ୟାସ ଅଛି ହଷ୍ଟେଲ ରେ ଉ ଉଠିବା ଆଉ, ନିଦ ଭାଙ୍ଗି ଯାଉଛି। ଶୋଇପାରୁନୁ ଆଉ ଏଇଟା ବି ଗୋଟେ ପିଲାଙ୍କଠୁ ଗୋଟେ ଭଲ ଜିନିଷ ମିଳେ। ଆଉ, ସେମାନଙ୍କର ଏତେ ଅଭ୍ୟାସ ଯେ, ଘରେ ଆସିଲେ ବି ସେମାନେ, ଅନ୍ୟ ମନସ୍କରେ ନିଜ ଖାଇସାଇଲା ପରେ ବାସନ ଉଠେଇ ଦିଅନ୍ତି। ପୁଅ ଛୁଆ ମାନେ ସେ ସେମାନେ ଆସିକି ଅଠର ଉଣେଇଶି ବର୍ଷର ପୁଅ ମୋର ହେଲାଣି
ହୁଁ।
ସେ ଆପେ ଆପେ ବାସନ ଉଠେଇଦବ। ଆରେ ବାୟା କାଇଁ ଉଠେଇଲୁ? ଏ ମାମା ଅଭ୍ୟାସ! ଅଭ୍ୟାସ ରେ, ଡ୍ରେସେ ଧୋଇକି ଶୁଖେଇ ଦେଇଥିବି। ସେମାନେ ଗୋଟେ ଅଭ୍ୟାସରେ ପରିଣତ ହେଇଲେଣି, ଯେ ଏଇ କାମ ଗୁଡାକୁ ଆମକୁ ନିଜେ କରିବାକୁ
ଛୁଆ ହଷ୍ଟେଲରେ ରହିଲେ, ବହୁତ ଫାଇଦା ହଉଛି ଆଉ।
ହଁ। ବହୁତ, ବହୁତ ଜିନିଷ ଶିଖନ୍ତି। କାଲି ନାଇଁ ଯେ, ଖାଲି ହଷ୍ଟେଲ ରେ ଛାଡିଲେ ଖରାପ! ତା' ଭିତରେ ଖରାପ ବି ଅଛି। ଭ ମତେ କିନ୍ତୁ ମୋ ପରିପେକ୍ଷି ପକ୍ଷରେ ମତେ ଅଧିକ ଭଲ ହିଁ ମିଳିଛି। କିନ୍ତୁ, ଖରାପ ର ଶିକାର ମୁଁ ହେଇନି। କାହିଁକିନା, ମୋ ପିଲାର ଉନ୍ନତି ହେଇଛି। ଶିକ୍ଷାରେ ଉନ୍ନତି ହେଇଛି। ବହୁତ ଭଲ ମୋ ପିଲାର ମାନେ ଶିଖେ ଆଗକୁ ଯାଇଛି। ପଛକୁ ବରଂ ଆମେ ଯେ ତିକି ଆଶା କରୁଥୁଲୁ। ଭଲ ମାର୍କ ବି ରଖୁଛି। ଭଲ ଅଛି, ସବୁ ହଷ୍ଟେଲରେ ତାର ଭଲ ହିଁ ଥିଲା।
କାହିଁକି ଛାଡ଼ିଲା, ପୁଣି ପୁଅକୁ?
କଣ କହିଲେ?
କହିଲି, ହଷ୍ଟେଲ ପୁଅକୁ କାହିଁକି ଛାଲ?
ଗାଁ ରେ, ପ୍ରାୟ ଆମ ଟିଉସନ୍ ର ଆଉ ସ୍କୁଲ ମାନେ ଗାଁ ରେ ଯୋଉଁ କହା କହିଲେ ତ ଖରାପ ମାନେ କୁହାଯିବ। ଏଇ ଯଉ ମାନେ ସାର୍ ମାନେ ରହୁଛନ୍ତି, ସେମାନେ ଠିକ୍ ରେ ଆମେ ଦେଖିଲୁ ପାଠ ପଢ଼େଇ ପାରିଲେନି। ତେଣୁକରି କୋଉ-ଉଁ-ଉଁ ବାପ ମା'ଙ୍କୁ ଭଲ ଲାଗେ, ତାଙ୍କ ପିଲାଙ୍କୁ ନେଇକି ହଷ୍ଟେଲ ରେ ଛାଡିବା ପାଇଁ। କିନ୍ତୁ ଭବିଷ୍ୟତ ତ ଦେଖ ଖିବାକୁ ପଡିବ। ଏମାନେ ପ ବହି ସାରିଲେନି। ମନ ଇଚ୍ଛା, ପାଠ ପଢେଇଲେ। ଆମେ ଯୋକ୍ କି ବାହାରେ ଆମେ ଛାଡିବା ପାଇଁ ବାଧ୍ୟ ହେଲୁ। ପୁଅ ବି ନିଯେ ସେ ମଙ୍ଗିଲାନି ନାଇଁ ମୁଁ ଏଇଠି ମାମା ସେ ପଢଉ ନାହାଁନ୍ତି। ମୁଁ ପଢି ପାରିବିନି। ଯେହେତୁ ପିଲା ଚାହୁଁନି, ପିଲା ଆଗ ମୋର ପଢିବାର ଆଗ୍ରହ ଅଛି। ଯେ ନାଇଁ ମତେ ଆଗକୁ ଯିବାର ଅଛି। ତ ଆମେ ସେଇଥିପାଇଁ କେବଳ, ପୁଅକୁ ବାହାରେ ଛାଡିଲୁ। ନହେଲେ, ମୋର ଗୋଟେ ପୁଅ ମତେ କାଇ ଭଲ ଲାଗିବ, ମତେ ଛଡିବା ପାଇଁ ମୋଠୁ।
ହୁଁ
କେବଳ ପାହା ଘର ପରିବେଶରେ ଏଇ ଯୋଉ ଗାଁ ର ପରିବେଶରେ ସେ ପଢି ପାରିଲାନି।
ହୁଁ ହଁ
କେବେ କଥା ହବା।
ହଉ ଠିକ୍ ଅଛି ହଁ।